ହଁ, ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ! ଜୟ ଶ୍ରୀରାମ! କଣ କରୁଛନ୍ତି?
କିଛି ନାହିଁ ଏମିତି ବସିଥିଲି ଆଉ।
ଓହୋ! ଏପରି ଏପରି ବସିଥିଲେ! କାଇଁ ଆପଣଙ୍କର କିଛି କାମ ନାହିଁ?
ନାଇଁ ନାଇଁ, କିଛି କାମ ନାହିଁ। ବାସ୍ ଖାଲି ଗୋଟେ ସଙ୍ଗାତଙ୍କ ସହ କଥା ହବାର ଥିଲା ତ।
ଓହୋ!। ଓ ସଙ୍ଗାତ ସହ କଥା ହେବାର ଥିଲା, ମୁଁ ଭାବୁଥିଲି କି ଆପଣ ତ ଏବେ ପରୀକ୍ଷା ପରୀକ୍ଷା ପାଇଁ କିଛି ବୋଧେ ପ୍ରସ୍ତୁତି କରୁଥିବେ। କିନ୍ତୁ, ଆପଣ କହୁଛନ୍ତି, ଆପଣ ଫ୍ରି ଅଛନ୍ତି ବୋଲି।
କଣ କହିବି ବନ୍ଧୁ! ପରୀକ୍ଷା ପାଇଁ ପ୍ରସ୍ତୁତି ତି କରିଥିଲି, କିନ୍ତୁ ପରୀକ୍ଷାରେ ସଫଳ ହେଇପାରିଲିନି। ସେଇ ଲାଗି ଟିକେ ବସିଥିଲି ଆଉ।
କଣ ପାଇଁ କିଛି ଭୁଲ ଭାଲ୍ ହୋଇଗଲା କି?
କିଛି ଆଉ କଣ? ଅଧାରୁ ଅଧିକ ତ ଭୁଲ ହେଇଗଲା।
ଓହୋ! ଭୁଲ୍ ଭାଲ୍ ତେବେ ହୋଇଆଇସ୍। କଣ ଆପଣ ବୋଧେ ଡ୍ରପ ନେବେ ବୋଧେ?
ହଁ, ହଁ, ମୁଁ ସେଇ ଭାବୁଛି! ଗୋଟେ ବର୍ଷ ବସିକି ଆଉ ଥରେ ଚେଷ୍ଟା କରିବି। ଦେଖିବା କଣ ହଉଛି?
ବିମଲ୍ ବାବୁ କହୁଥିଲେ ଆପଣ ନୀଳ ନୀଳ ଆକାଶରେ ପଢିବେ ବୋଲି?
ହେଲେ ନୀଳ ଆକାଶ! ଏବେ ଯାଉଛି ବି, କିନ୍ତୁ କଣ କରିବା? ଗୋଟେ ବର୍ଷ ତ ସେଇଠି ହିଁ ପଢିବାକୁ କୁ ହବ।
ଓହୋ! ନୀଳ ଆକାଶ କଣ ଆପଣ କେତେବେଳେ ଯାଉଛନ୍ତି କି?
ତ ସେଇ ସଖାଳ ଆଠଟା ଆଠ ଘଟିକାରେ ଯିବାକୁ ହେଉଛି ଆଉ ଆ ଆସୁ ଆସୁ ହେଇଯାଉଛି। ଦୁଇ ଘଟିକା ଆଉ।
ହ ଓହୋ! ଆପଣ କେମିତି କଣ ଯିବା ଆସିବା କରୁଛନ୍ତି, ଆଉ ସେଇଟା କୋଉ ଜାଗାରେ ମତେ ଟିକେ କହିଲେ?
ଆରେ ଯିବା ଆସିବାରେ କିଛି ନାହିଁ। ଯିବା ବେଳକୁ ମୁଁ, ଏ ଯୋଉ ଆମ ଗମେଣ୍ଟ ବସ୍ ରେ ମୁଁ ଯିବା ଆସିବା କରୁଚି। କିନ୍ତୁ, ଜାଗାଟି ହଉଛି ଆମର ଚନ୍ଦ୍ରଶେଖରପୁର।
ଓହୋ ଚନ୍ଦ୍ରଶେଖର ପୁର ନାଁ କି ଚନ୍ଦ୍ରପୁର ଶେଖର ତ ମୁଁ ମୋର ମନେ ପଡୁନାହିଁ କେଁ ଜାଗା ତାହାର ହୋଇଥିବ ତେବେ କେଉଁଠାରେ ଆଉ?
ସେଇ ଆଡ଼କୁ ଆପଣ କେବେ ଗଲେ ଜାଣିପାରିବେ ଆଉ।
ଚନ୍ଦ୍ରଶେଖର ପାଖାପାଖି କିଛି ଜାଗା ଆପଣ ଜାଣିଛନ୍ତି କି?
ହଁ ହଁ ସେଠି ତ ଦେଖିବାକୁ ଗଲେ ଭଲ ଜାଗା ହେଉଛି ଆମର ଦେଖିବାକୁ ଗଲେ ନନ୍ଦନକାନନ ନନ୍ଦକାନନ ଅଛି ଆପଣ ସେଠିକି ଯିବେ ବାଘ ଭାଲୁ କେତେ ଦେଖିବେ ଆଉ।
ଓହୋ ସେପଟ ଜାଗା କଥା କହୁଛନ୍ତି, ତେବେ ତେବେ ଆପଣ କେତେ ନମ୍ବର ବସ ଯାଉଛନ୍ତି କାରଣ ଆପଣଙ୍କ ଘର ପାଖରୁ ତ ପଚିଶି ନମ୍ବର ଏବଂ ବୟା ନମ୍ବର ନମ୍ବର ସବୁବେଳେ ଯାଉଛି ବୋଲି ମୁଁ ଜାଣିଛି।
ହଁ ହଁ ତା ସାଙ୍ଗରେ ଅଣଚାଳିଶ ଆଉ ବାଇଶି ମଧ୍ୟ ଯାଉଛି। କିନ୍ତୁ ମୁଁ ଖାଲି ଏଉଠୁ କେମିତି କଣ କରିକି ଆମର ବିମାନ ବନ୍ଦରଛ ଛକ ପର୍ଯ୍ୟନ୍ତ ପଳାଏ ବୁଝିଲେ?
ଆରେ ବା ବିମାନ ବନ୍ଦର ଛକ କହୁଛନ୍ତି, ଆପଣ ଯଦି ମୁଁ ଥାନ୍ତି ମୁଁ ତ ସିଧା ଆଉ କିଛି କହିଦେ ଦେଇଥାନ୍ତି।
ବା ବା କଣ କରିବାକୁ ହେବ କିଛିଟା ଜିନିଷ ପାଇଁ କିଛିଟା ଜିନିଷ କରିବାକୁ ପଡ଼େ ଏ, ବୁଝନ୍ତୁ।
ଓହୋ ସେଇଟା ବି ଅତି ସତ କଥା ଆପଣ କହୁଛନ୍ତି, ଆଉ ଆପଣଙ୍କର ଯୋଉ ଦଶମ ଶ୍ରେଣୀ ସାର୍ ଆପଣ କେଉ ସ୍କୁଲରେ ପଢୁଥିଲେ କି?
ମୁଁ ଦଶମ ଶ୍ରେଣୀରେ ଯେଉଁ ସ୍କୁଲରେ ପଢ଼ୁଥିଲି ମୁଁ କହିପାରୁନାହିଁ ମନେ ନାହିଁ ମୋର।
ଓହୋ ଆପଣ ବୋଧେ ଇଂରାଜୀ ମିଡିୟମରେ ବୋଧେ ପଢୁଥିଲେ?
ହେଇଥିବ ମୁଁ ତ ଭୁଲି ଯାଇଅଛି।
ଇଏ କିପରି କଥା ଆପଣ ଭୁଲି ଯାଇଛନ୍ତି, ଆପଣ ଦଶମ ଶ୍ରେଣୀରେ କେଉଠୁ ପଢୁଥିଲେ?
ହଁ ସେଇ ଗୋଟେ ଜାଭିୟର କଣ ତ ଥିଲା ଆମର କହିବାକୁ ଗ ଲେ ବିଶ୍ଵସ୍ତରୀୟ ସ୍କୁଲ ଗୋଟେ ଥିଲା।
ଓହ ଓହୋ ସେଠାରେ ପଢ଼ି ଆପଣ ଏତେ ଭଲ ଓଡ଼ିଆ କହୁଛନ୍ତି ମତେ ଆଶ୍ଚର୍ଯ୍ୟକର ମନତା ହେଉଛି।
କଣ କରିବି ମାତାଶ୍ରୀ ମୋର ଓଡିଆ ଶିକ୍ଷକ।
ଓହୋ ଆପଣଙ୍କର ମୁଁ ଆଜି ଜାଣିବାକୁ ପାଉଛି ଏ ବିଷୟରେ।
ଆପଣ ଜାଣିନଥିଲେ?
ନା ମୁଁ ଆଜି ଜାଣିବାକୁ ପାଉଛି ଏ ବିଷୟରେ।
ଭଲ କଥା ଆପଣ ବି ଜାଣିଲେ
ଯାହା ହଉ ଜାଣିକରି ଖୁସି ଲାଗିଲା, ଆପଣଙ୍କର ମାତାଙ୍କ ଠାରୁ ଆପଣ ତ ବହୁତ କିଛି ଓଡିଆ ମାନେ ବ୍ୟାକରଣ ଏସବୁ ବହୁତ ଆପଣଙ୍କର ଭଲ ହେଇଯିବନ ନୁହେଁ କି?
ସବୁ ଜିନିଷ ଭଲ ଅଛି, ଏପର୍ଯ୍ୟନ୍ତ ସନ୍ଧି ସମାସ ବୁଝି ହେଉନାହିଁ ବନ୍ଧୁ।
ସମାସ ବୁଝିବା କିଛିନାଇଁ ମାତାଙ୍କୁ ଟିକେ କୁହନ୍ତୁ, ଏଇ ଯୋଉ ରଜ ସମୟର ତ ଏବେ ଛୁଟି ପଳେଇଲାନି କିଛି କଥା ନାହିଁ କିନ୍ତୁ ଆଗକୁ ରଥଯାତ୍ରାର ଛୁଟି ଆସୁଛି, ସେଇ ସମୟ ମଧ୍ୟରେ ଆପଣଙ୍କୁ ଯଦି ସନ୍ଧି ସମାସ ଅଳଙ୍କାର ସନ୍ଧିପୂର୍ଣ୍ଣ ବିଚ୍ଛେଦ ଏସବୁ ବିଷୟରେ ଟିକେ ଶିଖାଇ ଦିଅନ୍ତେ ତେବେ ଆପଣଙ୍କର ଟିକେ ଅଧିକ ଲାଭ ହେବ ଲାଭ ପ୍ରଦାନ ହଅନ୍ତା।
ଲାଭ ତ ହୁଅନ୍ତା, ଯେ କିନ୍ତୁ କଣ କରିବା ନୀଳ ଆକାଶ କଣ ମତେ ଆଉ ଘରକୁ ଯିବାକୁ ଦେ ବେ, ତାପରେ ଅଳଙ୍କାର କଥା ତ ଆପଣ ଆଉ କୁହନ୍ତୁନି! ଅଳଙ୍କାରର ଯାହା ମୂଲ୍ୟ ହେଲାଣି ଏବେ
ହଁ ହଁ ସେ ସବୁ କଥା କାହିଁକି ଉଠଉଛନ୍ତି, ସେ ସବୁ ତ ଏ ମାନେ ଦେଶ ସ୍ତରୀୟ କଥା ପଳଉଚି ଆମର ତ ଏତେ ମୁଣ୍ଡ ନୁହେଁ
ସେଇଟା ତ ଠିକ କଥା କଣ କରିବା। ଆଉ ଆପଣ କଣ କରୁଥିଲେ ଯେ?
ମୁଁ ଏଇ ବସିକରି ମାଗଣା ଅଗ୍ନି ଖେଳୁଥିଲି।
ଆଚ୍ଛା ମାଗଣା ଅଗ୍ନି ଖେଳୁଥିଲେ?
ଆଜ୍ଞା ମାଗଣା ଅଗ୍ନି ଖେଳୁଥିଲି, ମୋର ଆଉ ଜଣେ ବନ୍ଧୁ ଆସଛନ୍ତି, କିଛି ସମୟ ପରେ ତାଙ୍କ ସହ ଟିକେ ମୋର ବଜାରକୁ ଯିବାର ଅଛି ତ, ସେଥିପାଇଁ ମୁଁ ଆପଣଙ୍କୁ ଟିକେ କଲ୍ କରିଦେଲି। ପୁଣି ଯାଇକି ରାତି ବେଳା ଯଦି ହବ, ଆପଣଙ୍କୁ କଲ କରିକି ଜଣେଇବି ଆଉ
ହଉ ହଉ ଠିକ ଅଛି ମତେ ନିଶ୍ଚୟ ଜଣେଇବ, ତାପରେ ଆପଣଙ୍କ ବନ୍ଧୁ ଯୋଉ ଆସିଥିଲେ ଆପଣ ବଜାର ଯିବେ, କିଛି କାମ ଥିଲା କି?
ହଁ ସେ ତାଙ୍କ ପିତାଙ୍କର ଗୋଟେ ଚପଲ ଆଣିଥିଲେ, ଯାହାକି ଆଠ ନମ୍ବରର ଥିଲା କିନ୍ତୁ ତା ତାଙ୍କ ପିତା କହିଲେ କି ତାଙ୍କୁ ସାତ ନମ୍ବର ଚପଲ ଦରକାର ବୋଲି, ତେଣୁ ସେ ଆଜି ଯାଇ ତାକୁ ବଦଳାଇ କରି ଆସିବେ, ଆଉ ତା ସହିତ ଆମର ବୁଲାବୁଲି ମଧ୍ୟ ଟିକେ ହୋଇଯିବ ଆଉ
ଆଛା ଆଛା, କଣ ତମ ସେ ବନ୍ଧୁଙ୍କ ନାଁ ସାଇ କି?
ନା ନା, ସେ ସହି ବନ୍ଧୁନୁହଁ ସେ ଅଲଗା ଜଣେ ଶୁଭମ ବୋଲି ଜଣେ ବନ୍ଧୁ ଅଛନ୍ତି।
ଆଚ୍ଛା ଆଚ୍ଛା, ଶୁଭମ ବନ୍ଧୁ ମତେ ଲାଗିଲା କି ଆପଣ ସାଇ ବନ୍ଧୁଙ୍କ ସହ ଯିବେ, ତାହେଲେ ସାଇ ବନ୍ଧୁ କଣ କରିବେ?
ସାଇ ବନ୍ଧୁ ତ ଏବେ ବ୍ୟସ୍ତ ରହୁଛନ୍ତି, ବାଙ୍କୁଳ ରେ ଆପଣ ଜାଣିଥିବେ?
ହଁ ହଁ ହଁ ସେ ନିଜେ ବି କହୁଥିଲେ, ସେ ଯାଉଛନ୍ତି ଏବେ ଟିକେ ତାଙ୍କର କାମ ପଡିଛି।
ହଁ ସେ କାମ ନୁହେଁ, ଟିକେ ଆପଣ, କଲ୍ ରେ କଥାହଉଛେ ଛାଡ ସେ ସବୁ କଥା ମୁଁ ଧରିବାକୁ ଚାହେଁ ହେନି?
ଠିକ କଥା, ଠିକ କଥା, ସେଇ ଲାଗି ତ ମୁଁ କାମ କହିଲି ଆପଣ ବୁଝନ୍ତୁ।
ଆପଣଙ୍କର ମୋର ଟିକେ ମାନେ, ମ୍ୟ ମ୍ୟ ମାନେ ମିଶୁଛି।
ହଁ ହଁ ଟିକେ ଭାବନା ମିଶୁଛି ଆମର
ହଁ।
କଣ କରିବା, ଦୁଇ ବନ୍ଧୁ ଯେହେତୁ ମିଶେଇବାକୁ ତ ପଡ଼ିବ ଭାବନାଗୁଡ଼ା।
ନିଶ୍ଚୟ ନିଶ୍ଚୟ, ଆପଣ ଆସୁନାହାନ୍ତି ଆଜି ଟିକେ ଏକ ନମ୍ବର ହାଟକୁ, ଆପଣ ତ ଡେଲି ଆସୁଛନ୍ତି ବୋଲି ମୁଁ ଦେଖୁି ଶୁଣିବାକୁ ପାଉଥିଲି।
ହଁ ସେତେବେଳେ ମୁଁ ଯାଉଥିଲି, କଣ କରିବି? କାମ ଟିକେ ଥିଲା। କିନ୍ତୁ ଏବେ ତ କାମ ସାରିକି, କାରଣ ଯାହା ସବୁ କିଣିବାର ଥିଲା କିଣିକି ନେଇ ଆସିଲୁ ତାପରେ ଏବେ ସବୁ ଆମେ ଗୋଟେ ପେଟି ଭିତରେ ଭରା ଭରି କରୁଛୁ କାହିଁନା ଆମକୁ ଘର ବି ଛାଡିବାର ଅଛି, ବୁଝନ୍ତୁ?
ହଁ ହଁ, ତାହା ମୁଁ ବେଶ୍ ଭଲ ଭାବରେ ଜାଣିଛି ମୋର ମନେ ମଧ୍ୟ ଅଛି।
ଆଜ୍ଞା, ଆପଣ ତ ଜାଣିଛନ୍ତି ମୁଁ ଆଉ କଣ କହିବି?
ନିଶ୍ଚୟ ନିଶ୍ଚୟ, ମୁ ଭାବୁଥିଲି ଆଜି ଆପଣ ଆସିଲେ ଭଲ ହେଇଥାନ୍ତା।
ଯାଇଥିଲେ ତ ଭଲ ହେଇଥାନ୍ତା, କିନ୍ତୁ ଏପଟେ ମୋର ଗୋଟେ ଛାତ୍ର ରହିଯାଉଛନ୍ତି ତାଙ୍କୁ ବି ବା ପାଠ ପଢ଼େଇ ବାର ଅଛି, ବୁଝିଲେ?
ଓହୋ, ହଁ ହଁ, ମୋର ଏବେ ମନେ ପଡିଲା। ଆପଣ ଜଣଙ୍କୁ ଟ୍ୟୁସନ୍ ମଧ୍ୟ ପଢାଉଛନ୍ତି, ଏହା ତ ମୋର ମନେ ହିଁ ନଥିଲା।
ଆଜ୍ଞା ଆଜ୍ଞା, କଣ କରିବା? ଭୋକିଲା ପେଟର ପ୍ରଶ୍ନ।
ତାହା ତ ସମସ୍ତଙ୍କର ଭୋକିଲା ପେଟେ ଅଛି ତେଣୁ ଆମେ ତ ସେଥିପାଇଁ ଏ ସବୁ କର୍ମ ତ ନିଶ୍ଚୟ ଆବଶ୍ୟ କରିବା ଦରକାର।
ଠିକ୍ କଥା। ଆଉ ତାହାଲେ ଆପଣ ବିନ୍ଦୁ ସାଗର କୂଳ ଆଡକୁ
କଣ ବିନ୍ଦୁସାଗର କୋଳ ଆଡକୁ ଏବେ ଯିବାର ମତେ କାହିଁକି ଏବେ ମାନେ ସମ୍ଭାବନା ଦେଖା ଯାଉ ନାହିଁ। ତଥାପି ଦେଖାଯାଉ ମତେ ଲାଗୁଛି କି, ଆଉ ଦଶ ଦିନ ପ୍ରାୟ ମୁଁ ଏବେ ରହିବି ଟିକେ ଛୁଟିରେ, ଆଉ ନ ଯାଇପାରେ।
ଆଚ୍ଛା ଆଚ୍ଛା। କିନ୍ତୁ ମୁଁ ଭାବୁଥିଲି କି, ମୁଁ ଘର ଛାଡିବା ଆଗରୁ ଥରେ ଯାଇ ବିନ୍ଦୁସାଗର ଆଡେ ଯାଇ ବୁଲି ଆସନ୍ତେ। ରବିବାର ଆଡେ।
ଓହୋ। ହଁ ହଉ ଠିକ୍ ଅଛି ଆପଣ ଆସନ୍ତୁ ଆପଣ ଯେତେବେଳେ ଆସିବେ ମତେ ତା ପୂର୍ବରୁ କହିଦେବେ ମୁଁ କିଛି ସମ୍ଭାବନା ସୃଷ୍ଟି କରିବି ଯିବାର ସେଠାକୁ।
ଠିକ୍ କଥା ଆପଣ ବି ଯଦି ମାନେ ସମୟ ବାହାର କରି ଆସିବେ ମତେ ବି ଟିକେ ଖୁସି ଲାଗିବ।
ନିଶ୍ଚୟ ନିଶ୍ଚୟ ଆପଣ ଘର ସେଇଟି କେଉଁଠାରେ କରିବେ ମାନେ ମାନେ କଣ ମାନେ ଇଏ କରି ସାରିଲେଣି।
ଆରେ ନାଇଁ ନାଇଁ ଘରଟି ସେ ଆମେ ବଦଳାଉ ନାହୁଁ ମୋ ଦିଦି ରହିବେ ମୋ ଭାଇ ଭାଇଙ୍କ ପାଖରେ ଆଉ ମୁଁ ରହିବି ଗୋଟେ ଛାତ୍ର ନିବାସରେ ବୁଝନ୍ତୁ କଥାକୁ।
ଓହୋ ଆଚ୍ଛା ଆଚ୍ଛା ବୁଝିପାରିଲି ବୁଝିପାରିଲି ଆଉ ଆପଣଙ୍କ ମା ବାପା ସିଏ ତ ଗାଁରେ ଥିବ ଆଉ ନା।
ହଁ ହଁ ମାତା ପିତା ମୋର ଗ୍ରାମରେ ଅଛନ୍ତି।
ଆଚ୍ଛା ଆଚ୍ଛା ଆଉ ସେଠାରେ ଆପଣଙ୍କର ଖାଦ୍ୟ ପେଦର କିଛି ଅସୁବିଧା ହେବ ନାହିଁ ତ?
କି କିଛି ଅସୁବିଧା ହେବ କାରଣ ମୋ ଛାତ୍ର ନିବାସ ଆଗରେ ବହୁତ ସାରା ଖାଦ୍ୟ ଦୋକାନ ଅଛି ତ ଯଦି ଭୋକ କରିବ ମୁଁ ବାହାରକୁ ଚାଲିଯିବି। ଯିବି ଖାଇବା ଲାଗି।
ହଁ କିନ୍ତୁ ସ କିନ୍ତୁ ସବୁଦିନ ଏପରି ବାହାର ଖାଦ୍ୟ ଖାଇବାଟା ଆପଣଙ୍କୁ ସ୍ୱା ସ୍ୱାସ୍ଥ୍ୟ ପ୍ରତି ଠିକ୍ ହବ ନାହିଁ ନା।
ସ୍ୱାସ୍ଥ୍ୟଟି ଭଲ ଥିଲେ ତ ତାପରେ ଖରାପ ପାଇଁ ମୁଁ କିଛି ଭାବିବି ନା।
ଆରେ ଆରେ ଆରେ କି କଥା କହିଦେଲେ ଆପଣ ବାଃ।
ଏହିୟା ପାଇଁ ଟିକେ ଭାବିବାକୁ ପଡେ କଣ କରିବି?
ନିଶ୍ଚିନ୍ତ ନିଶ୍ଚିନ୍ତ ଏପରି ସବୁବେଳେ ଭାବୁଥାନ୍ତୁ ଆଉ ଆମକୁ ସାହାଯ୍ୟ କଲେ ଆମେ ଟିକେ ଖୁସି ହବୁ।
ସାହାଯ୍ୟ କରିବା ଲାଗି ହିଁ ତ ମୁଁ ଆପଣଙ୍କ ସହ କଥା ହେଉଅଛି ବୁଝନ୍ତୁ।
ଆଜ୍ଞା ଆଜ୍ଞା ମୁଁ ନିଶ୍ଚିନ୍ତ ବୁଝିପାରୁଛି ମୁଁ ଖାଲି ସେମିତି କହିଦଉଛି ନା ଆଉ।
ଆଜ୍ଞା ଆଜ୍ଞା ଆପଣଙ୍କ ସହ କଥା ହେଇ ମଧ୍ୟ ମୋର ବି ସାହାଯ୍ୟ ହେଇଯାଉଛି। ଏଇଟା ବି ତ ବହୁତ ବଡ଼ କଥା।
ହଁଁ ତାହା ତ ନିଶ୍ଚୟ ସତକତା କହୁଛନ୍ତି ଆପଣ ଆଉ କଣ ବା ଦରକାର ଏମତି ଦିଣ ଦିଣ ସାହା ଯ୍ୟ କରୁଥିବା ଦରକାର। ଆଉ ଆପଣଙ୍କର କଣ କଥା ହେଲା ଆପଣ ମତେ କହିଥିଲେ କିଛି ଗୋଟେ ମାନେ ମୋର ସମ୍ଭାଳି ଜେ ମୋର କିଛି ଦାୟିତ୍ୱ ମ୍ୟାନଜେମେଣ୍ଟ କରି ପାଇଁ ଆପଣ କଣ ତା ବିଷୟରେ କିଛି ଭାବିଲେଣି ନା ନାହିଁ।
ହଁ ହଁ ଭାବିବାର ଆଉ କଣ ଅଛି ସେଇଟା ତ ମୁଁ ଛାତ୍ର ନିବାସରୁ ବାହାରିଲେ ହିଁ କରି କରିବି କାରଣ ଗୋଟେ ବର୍ଷ ଏବେ ଛାତ୍ର ନିବାସରେ ରହିଲେ ଯଦି ମୋର ଭଲ ଉତିର୍ଣ୍ଣ ହେଲା ମୋର ଆଗାମୀ ପରୀକ୍ଷାରେ ତାହେଲେ ଯାଇକି ମତେ ଗୋଟେ ଭଲ କହିଲା ଭଳିଆ ଯନ୍ତ୍ରଟି ମିଳିବ ଆଉ ସେ ଯନ୍ତ୍ର ମିଳିଲେ ମୁଁ ଆପଣଙ୍କୁ ବହୁତ ଭଲରେ ସାହାଯ୍ୟ କରିପାରିବି।
ଓହୋ ଯୋଉ ଆମର ଯୋଉ କଣ ସେ ସେଓ ଯନ୍ତ୍ର ତ।
ଆଜ୍ଞା ଆଜ୍ଞା ସେ ସେଓ ଯନ୍ତ୍ର ମିଳିବ ଆଉ ମୁଁ ବି ନିଜେ ଭାବିଛି ଯଦି କିଛି ପଇସା ସଞ୍ଚୟ କରି ରଖିପାରିଲି ତାହେଲେ ଗୋଟେ ଲମ୍ବା ଚଉଡା ସେଓ ମଧ୍ୟ ବି ମୁଁ କିଣିବି।
ଓହୋ ଲମ୍ବା ଚଉଡା ସେଉ ମଧ୍ୟ ଆପଣ କିଣିବାର ଆଶା ଅଛି ନା?
ଆଜ୍ଞା ଆଜ୍ଞା ସେ ଯୋଉ ଟିକେ ବଡ଼ ଟିଭି ଭଳି ଦେଖିବା ଲାଗି ଦୂରଦର୍ଶ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ବୁଝିପାରିଲି ବୁଝିପାରିଲି ସେଥି ଯୋଗୁରୁ ମୋର ଝିବାର କେବେ ଡେରି ହୁଏ ନାହିଁ।
ଆଜ୍ଞା ଆଜ୍ଞା ସେଇଥିରେ ମାନେ କଟାକଟି ଯୋଡା ଯୋଡି ଟିକେ ସହଜରେ ହେଇଯାଏ।
ହଁ ହଁ ନିଶ୍ଚୟ ନିଶ୍ଚୟ ତେବେ ହଉ ହଉ ଆପଣ କଟାକଟି ଜୋଡାଜୋଡି କରନ୍ତୁ ମୁଁ ଟିକେ ମୁଟି ର କହୁଛି ଆଉ।
ଆଜ୍ଞା ଆଜ୍ଞା ଠିକ କଥା।